ହଁ ସେଇଁ
ହଁ କହୁନୁ କହ।
କହିଲି ଗାଁଆଡେ ଖରା କେମିତି ହଉଛି?
ଗାଁଆଡେ ଖରା ପୁରା ଛେଚୁଛି।
ଖରା ପ୍ରବଳ ଆଉ ଘ ଘରୁ ଗେ ଗାଁରେ କ ଗାଁରେ ବୋଲି ଗାଁ ଖ କଣ ହଉଛି।
ଗାଁ ରେ ଏବେ ଯଉ ଖରା କିଏ ମାନେ ଆମର ଦାଣ୍ଡ କୁ ବାହାରୁ ନାହାଁନ୍ତି ଦିପରେ।
ଆଉ।
କିଛି ଆଉ ଏଡେ ଜୋର ଖରା ହେଲାଣି ଆଉ।
ଆଉ ଲୋକମାନେ ବିଲ ଆଡେ ଯାଉଛନ୍ତି ନା ନାଇଁ ତମେ ଫସଲ ଆଉ କରିବାକୁ?
ଫସଲ କରିଗଲେ ବି ସେଇ ଆମର ଆଠଟା ନଅଟା ଭିତରେ ପଳେଇ ଆସୁଛନ୍ତି। ଯୋଉ ଖରା ହେଲାଣି।
ଆଉ ତ ଫସଲ ନଷ୍ଟ ହେଇଯାଏ ନା ଖରାରେ ବି।
ହଁ ଆଉ କଣ କରିବି ଆଉ?
ପାଣି ଫାଣି ହଁ ସୁୁକ୍ରିୟା
ହଁ ପାଣି ସେ ଆମର ଯୋଉ ବୋରିଂ ଯୋଉ ନୁହଁ କି ହଁ, ସେ ବୋରିଂ ରୁ ପାଣି ମଡ଼େଇବେ ଆଉ, ଯାହାର ବୋରିଂ ଥିବ ପଇସା ଦେଇକି ମ ପଢେଇବେ ଆଉ କଣ କରିବେ?
ଏତିଟା ହେଲା ହଉ ତାହାଲେ। ଏବେ ଜାଣିଲେ ବି ଆମ ଖରାପ ଦିନେ କଣ ଫସଲ ହୋଇଥାଏ କି ଗାଁଆଡେ
ଉୁଁ ଆମର ଫସଲ ହଉଛି କଣ କଣ କହିଲୁ କା କାକୁଡି ତାପରେ ବାଇଗଣ ଆଉ କଣ ଲଗା ହୁଏ ସାରୁ
ହଁ।
ଆଉ ଭେଣ୍ଡି ଜହ୍ନି ଏମିତି ବି ତ ଲଗା ହୁଏ ନା ଆଉ।
ଆଛା।
ଆଉ ନୟାଗଡ଼ ହଁ କହୁନୁ କହ।
ମୁଁ କହିଲି ଲୋକମାନେ ତାହେଲେ ଘରୁ ବାହାରୁ ନଥିବେ ଦି ପହରେ ଆଉ।
ନାଇଁ ପରା।
ଆଛା କି ଘରା ଧରି ହେଲାଣି, ଗାଁ ଆଡ଼େ ଗଛ ପତ୍ର ଏତେ ଜଙ୍ଗଲ ଥାଇକି।
ନୟାଗଡ଼ରେ ରହୁଚୁ ପରା।
ହଁ।
ଆଉ ଖରା କେନ୍ତି ନୟାଗଡ଼ରେ?
ହଁ, ଇଆଡ଼େ ପ୍ରବଳ ଖରା। ଲାଇନ ମାନେ ରହୁନି ବ ସେ ଲାଇନ ସବୁ ଆସିବାକୁ ବେଳେ ବେଳେ ଲାଇନ ଦଆକୁ
ଇଆଡ଼େ ତ ଏଇଟା ଆଉ।
ମାନେ ନୟାଡ଼େ ସବୁ ଘରେ ମାନେ ଜା ଦେଖିବ ତିନ୍ ଚାଟା ଲାଗିଛି, ଆଉ କଣ ଭୋଲ୍ଟେଜ ରହିବ। ଦି ଆଉ କଣ ଭୋଲ୍ଟେଜ ରହିବ ଦି ପହରେ। କହେ ଗାଁ ଟିକେ କଣ କି ସିଆଡ଼େ କେମିତିିଇ କଣ, ଥଣ୍ଡ ଲାଗୁଥିବ କଣ ସେଥି ପାଇଁ ପଚାରୁଛି। ଯ
ହଁ, ଗାଁ ଆଡ଼େ, ଗାଁ ଆଡ଼େ ଏମିତି ମାନେ ତତଉଛି ପୁରା। ଘରେ କେତେ ରହିବ, ବାହାରେ ସବୁ ବାହରେ ସବୁ ରହୁଚୁ ଆଉ।
ରାତିରେ ବି ଗରମ ଲାଗୁଛି ନା ଥଣ୍ଡା ଲାଗୁଛି? ରୁମ୍ ରେ।
ହ ବୋପା ମା, ରାତି ରାତି ବର୍ତ୍ତମାନ ରୁମ୍ ରା ଗରମ ଲାଗୁଛି। ଆମେ ଛାତ ଉପରେ ଶୋଉଚୁ।
ଛାତ ଉପରେ ଶୋଉଚୁଯେ। ପେ ଛାତପୁରା ଗରମ ହେଇ ଯାଉଛି ଖାଲି। ହଁ ପରା ଛାତ ତାତୁଚି ପୁରା।
କଣ କରିବ ଏବେ, ଏତେ ଗରମ ଖରାରେ?
ଦେଖିବା ଭାବୁଚି, ଏସିି ଫେଶୀ ଟା ଭଲ ହୁଅନ୍ତା ଆଉ।
ହଁ, ଏସିଟା ଆଣ ହାରି, ଆଉ ନହେଲେ କଣ କରିବ, ଏତେ ଖରାରେ କଣ କରିବ?
ହଁ।
ଆଉ ଆମ୍ବ କଣ ସବୁ ସଇଲାଣି ନା? ଆମ୍ବ ପଣଶ ହେଲାଣି।
ନାଇଁ ନାଇଁ ଆମ୍ବ ହଉଛି ନା ଏବେ, ଏବେ ବର୍ତ୍ତମାନ ଅ ଲୋକ ବି ଆମ୍ବ ତୁଟାରେ ରହି ଯାଉଛନ୍ତି। ଏଇ ଖରା ଦିଗରେ ଦିନୁଟା, ଦିପହର ଟା।
ହଁ ଯଉରିବା ଯୋ ଚରିବା ସେମାନେ ଯାଇକି ରହିବାକୁ ଥିବେ ଆଉ
ହଁ।
ପଣଶ ହରିକା ଅଛି ନା? ସବୁ ଗାଁ ରେ ସରିଗଲାଣି?
ନାଇଁ ନାଇଁ ପଣସଗ ଅଛି ନା। ଏବେ ହଉଛି ପଣସ?
ହଁ।
ହୁଁ, ଆଉ ତ ତମ ନୟାଗଡ଼ରେ କଣ ପରିବା ଫରିବା ମିଳୁଛି?
ହଁ, ଇଆଡ଼େ ଚାହା ଆମର ସେପଟେ, ଗାଁ ର ଆସୁଛି ଯାହା, ଏଠି ସେଇଆ ବିକା ହଉଛି ଆଉ। ହଁ ଏ ଯ ଆମପକା ଆମ ଏଆଡ଼ ପ୍ରବଳ ରେଟ।
ହେ ହେ।
ପରିବା ଆମର ସିଆଡ଼େ ଗାଁ ଆଡ଼େ। ହଁ, ଗାଁ ରେ ମାନେ ଆମ୍ବ ହରେଇ କି, ଖାଉ ନାହାନ୍ତି ଫୋପଡ଼ା ହଉଥିବ। ସେ ଠିକ
ହଁ।
ବୋହୁତ ଚାହିଦା ଅଛି।
କିଣିକି ଖାଇବାକୁ ବାଧ୍ୟ ହେଇଥିବ, କଣ କରିବ।
ତ ଦେହ ମିଳୁଥିଲେ ଆ
ଜାମୁକୋଳି ନାଇଁ ହେଇନି ଆସ୍ତେ ଆସ୍ତେ ହଉଛି।
ହଉଛି ନୟାଡେ ପ୍ରବଳ ବିକା ହଉଛି।
ଆଉ ତାହେଲେ ଏବେ ହେଲାଣି ତାହେଲେ ବୋଧେ ମୁଁ ତାହେଲେ ଯାଇନି ତାହେଲେ ତ ଜଙ୍ଗଲା ଆଡେ।
ଛା ଆଣିବି ଆଉ।
ହୁଁ ବର୍ଷା ଫର୍ଷା ହଉଛି କି ତମର ସିଆଡେ?
ବର୍ଷା ଭାଇ ନା ଧରଣା ନାହିଁ ମୂଳୁରୁ ବର୍ଷା।
ଟୋଟାଲ ପୁରା ଖରା।
ଏଇାଏ। ହଁ ଏଇ।
ବ ପ୍ୟାନ୍ସ ପ୍ୟାନ୍। ସେଟା ଧୁଇ ଶୁଖବ ଗୋଟେ ଘଣ୍ଟାରେ ଶୁଖି ହେଇଥିବ ଏତେ ଖରା।
ଆଛା। ହ୍ୟାଲୋ।
ମୁ କହିଲି ଖଜୁର କୋଳି ବି ତ ହୁଏନା ଖରା ଦିନେ।
ହଁ ଖଜୁରୀ କୋଳି ହେଇଛି ନା।
ପାଚିଲାଣି।
ଆଉ ଟିକେ ଯଦି ଉଁ ଟିକେ କି ଆହୁରି ଜଲଦି ହବ।
ବର୍ଷା ବା ନାହିଁ।
ବର୍ଷା ହେଇଗଲେ ଶାନ୍ତିରେ ହୁଅ ଯୋଉ ଖରା ହଉଛି। ମୁଣ୍ଡ ବିନ୍ଧୁଚି ପୁରା।
ହଁ। ତ ମାନେ କଣ କହି
ଆଉ କେତେ ଡିଗ୍ରୀ ଖରା ତମର ସେଇଠି।
ତାସ ଖେଲୁଚ ନା ନାଇ ବାହାରେ।
କଣ କହିଲୁ।
ଓହୋ ନିଉଜ୍ ଫିଉଜ୍ ଦେଖୁଚୁ ନା ନାଇଁ।
କାମ ନୁହେଁ। ମୁ ଦେଖିନି ମୁଁ କାଲି ଦେଖିବି ଲାଇଟ ନଥିଲା ତ।
ହୁଁ।
ହେଲୋ ଲେବରଟେ କାମ କରି ଯିବାକୁ ବାଧ୍ୟ ସେମାନେ କଣ କରିବେ ଲେବର ଊଡା କାମ କରି ଯିବାକୁ ବାଧ୍ୟ ନା ସେମାନେ। ସଂଷ୍ଟୋକ ହେଇଯାଉଥିବ ଆଉ।
ଏମିତି ଆଉ। ଆଉ ଆମ୍ବ ଆମ୍ବ ଘରୁ ପଠାରୁଛନ୍ତି। ହ୍ୟାଲୋ। ହ୍ୟାଲୋ।
ଟୁ ଲୁ।
ହଁ।
ହଁ ହଁ ତାହେଲେ ପଠେଇଦବା ତାହେଲେ ଆଉ।
ହଁ।
ହ୍ୟାଲୋ।
ମାନେ ଇଆଡେ ଜାମୁ କୋଳି ରେଟ ହଁ ବା।
ହୁଁ।
ହ୍ୟାଲୋ ଓନ୍ଲି ଜାମୁ କୋଳି ରେଟ ଇଆଡେ ପ୍ରବଳ ମାନେ ଦୁଇଶହ ଟଙ୍କା କେଜି।
କେଜି ଦୁଇଶହ। ହ୍ୟାଲୋ।
ହଁ ହଁ ବା।
ଶ ହ। କଣ କରିବା ଆଉ।
କ କରିବୁ ମାନେ ଜାମୁ ଜାମୁ କୋଳି କେଜି ଦୁଇ ଶହ। ହଁ ବା ଏ ଖଜୁରୀ କୋଳି ଆହୁ ଗ୍ଲାସରେ ମାପିକି ଦଉଛନ୍ତି ଗ୍ଲାସ ହଉଚି ଶହେ ଟଙ୍କା କହୁଛନ୍ତି ଗ୍ଲାସ
ଖଜୁରି କୋଳି ରେ ଏମିତି କେନି ଏମିତି ହେଲେ କେମିତି ହବ
ହଁ ଆ କଣ ଆଣିକି ଖାଇବୁ କେମିତି କେଜାଣି।
ହଁ ପରା ଶହେ ଡଲ ଲେଖେ ଦିଅରେ କେଜି ନଉଥିବେ କେତେ ହଜାରେ-ଏ-ଏ?
କଣ କହିଲୁ ଲୋକମାନେ ଖାଇବାର ଆଗ୍ରହ ସିଜିନ ଅନୁସାରେ ଖାଆନ୍ତି।
ହୁଁ। ତରଭୁଜ କା ମିଳୁଛି ୟା ନାଇଁ ସିଆଡେ?
ତରଭୁଜ ହଁ ତରଭୁଜ ମିଳୁଛି। ତରଭୁଜ ଆସିକି ଶସ୍ତା ଅଛି। ପଚାଶ ଟଙ୍କା ଆଉ।
ହୁଁ। ଆଉ-ଉ-ଉ-ଉ ତମ ଆଡେ ସଂନଷ୍ଟ୍ରୋକ ରେ କେତେ କଣ-ଅ-ଅ ଡେଥ୍ ହେଲେଣି?
ଆ ଲିଚୁ କୋଳି? ଆମର ତ ପେଣ୍ଟିଗଲା ପାଖ ଯାହା ଟିକେ ପେଣ୍ଟିଗଲେ ଯାଉଛନ୍ତି
ହୁଁ। ଚାଲୁଚି ସଂସ୍ଥା ଆଉ।
ଲିଚୁ କୋଳି ସେମିତି। ରେଟ୍ ଦାମରେ ଟିକେ-ଏ-ଏ ଅଛ୍ ଅଛନ୍ତି ଲିଚ୍ ଲିଚୁ କୋଳି।
ହଁ, ରହିବୁ ଟି ଖରା ଦିନ କୁ ଟିକେ ଆଉ।
ହଁ। ଯହା ହଉ ମାନେ ଏପଟେ ଜାମ୍ମୁ କୋଳି କି ଖଜୁର କୋଳି ରେଟଟା
ହଁ। ଆ ଇଆଡେ ତ ଡେଲି ଖାଲି ଆଇସ୍କ୍ରିମ ବାଲା ଆସୁଛି ବିକି ଆଉ।
ହ୍ୟାଲୋ।
ହଁ। ହଉ ତାହେଲେ ରଖୁଛି ହାପି? ହ୍ୟାଲୋ।
ହ ହଁ।
ରଖୁଛି।